ହୁଁ।
ହ୍ୟାଲୋ ହଁ ସାଙ୍ଗ।
ଆ କହୁଛୁ।
ଏଇ ଶୋଇଛି।
ମୁଁ କହିଲି ଆଉ ତମ ଗାଁରେ କୁଆଡେ ଯାତ୍ରା ହେଉଥିଲା।
ହୁଁ ଯାତ୍ରା ତିନି ଦିନ୍ ହେଲା କହିଲେ ଆସିଲନି ଆଉ।
ଆରେ ଯିବୁ ବୋଲି ଭାବିଲୁ ଯେ ଯାଇ ହେଲାଣି ଟିକେ ଅସୁବିଧା ପଡିଯାଇଥିଲା ଆଉ।
କଣ ଅସୁବିଧା ମାନେ ତିନି ଦିନି ଆସିପାରିଲନି?
ଆରେ ତିନି ଦିନ ଯେ ସେ ବେ ଆମର ଟିକେ କ୍ଲାସ ରହିଗଲା ଏପଟେ ହେଲା କି।
ଉଁ ହୁ ହୋ ଆଉ କ୍ଲାସ ଫ୍ଲାସ୍ କେମ୍ତି ଚାଲିଛି?
ହଁ କ୍ଲାସ ଭଲ ଚାଲିଛି ଯେ ଯାତ୍ରା କେମ୍ତି କଣ ହେଲା ଯେ?
ହୁଁ ଯାତ୍ରା ତିନିରାତି ହେଲା ସେମ୍ ତି ଫାଷ୍ଟ ରାତି ଦିନ ସେମ୍ ସମସ୍ତେ ଆସିଲେ ଡ୍ୟାନ୍ସ୍ ଫାନ୍ସ୍ ହେଲା ସବୁ ହେଲା ଆଉ।
ତାପରେ
ତାପରେ ଏମ୍ତି ସବୁ ଯାତ୍ରା ପାଟି ମାନେ ସବୁ ମେମ୍ବର ମାନେ ଷ୍ଟେଜ୍‌ ଉପରକୁ ଗଲେ। ନିଜପାଇଁ ଇଣ୍ଟ୍ରୋଡକ୍ସନ ସବୁ କହିଲେ।
ହଁ।
ହୁଁ ଏମ୍ତି ଆଉ।
ଆଉ ଥଣ୍ଡା ପିଇଲ ନା ନାଇଁ?
ଉୁଁ ଥଣ୍ଡା କେତେ କଣ ଦିଆହେଇଛି।
ହଁ ଆମର ଆଉ ଆସିବ କେବେ ଭୁବନେଶ୍ଵର?
ଭୁବନେଶ୍ଵର ଯିବି ଏ ମଣ୍ଡେ ସୋମବାର ଆଡେ ଯିବି ଆଉ।
ହୁଁ। ଆଉ କହୁନୁ କଣ?
ଆଉ ଶୋଇବେ କେତେବେଳେ।
ହଁ ଶୋଇବି ହେଇନା ଟିକେ ଚାଲିଥିଲା ଟିକେ ଥଣ୍ଡା ପିଆ ପିଇ ତ। ଥଣ୍ଡା ପିଇକି ଆସିଛି ଶୋଇବାକୁ ଆଉ।
କଉ ଥଣ୍ଡା?
ମିରିଣ୍ଡା।
ସେଇଟା କଉ ବ୍ରାନ ଥଣ୍ଡା?
ତ ଧାନ ଏବେ ନୂଆ ନୂଆ ବାହାରୁଛି ଆଉ ବଢ଼ିଆ ଲାଗୁଛି ପିଇଆକୁ।
ଓହୋ ଆମ ଗାଁ ଭଳି ଜଣା ନାହିଁ ଆଉ।
ହଁ। ଆଉ ଆଉ ତମ ଦେହ କେମିତି ଅଛି?
ହୁଁ ଦେହ ଭଲ ଅଛି ଆଉ।
ଗୋଟେ ଭାବୁଥିଲି ଗୋଟେ କାର କିଣିବାକୁ କାର୍ କିଣିଲେ ଭଲ ହବ କହିଲେ
କାରେ ମସରିସ୍
ମର୍ସିଡିଜ କଣ କିଣା ହବ କହିଲ ଆଉ କଣ କଣ ଭଲ ଅଛି?
ନହେଲେ ଲୁକ୍ ଦେଖିବାରେ ଥାର୍ ଅଛି ଫର୍ଚୁନର ଅଛେ।
ହଁ ଏଇରା କିଣିବାକୁ ଏତେ ପଇସା ନାହିଁ ମ।
କାଇଁ ପଇସା ନାହିଁ ପଇସା ଡେର ଅଛି ପଇସା ନାଁହିଁ
ତମେ ଦଉନ ଦି ଲକ୍ଷ ତିନି ଲକ୍ଷ।
ହଉ ଦବା ଆଉ ଥାର୍ ଗୋଟେ କିଣିଦବ ଆଉ।
ହୁଁ ଭାଉଜଙ୍କ ଦେହ କେମିତି ଅଛି?
ହଁ ଭଲ ଅଛି ଆଉ
ଆମେ କଣ ଶୁଣିଲେ ତମର ବାହାଘର ହବ ଏବେ। ହ
ବାହାଘର ଆର ମାସରେ ଆସିବ ଆଉ।
ଆଉ ଗାଁରେ କଣ ହାଲଚାଲ୍?
ଗାଁ କଥା ତ ଜାଣିଛ ସମସ୍ତେ ସକାଳୁ ଉଠିଲେ ଯିଏ ଯାହା ବାଟରେ ଆଉ। ଆସିଲା ବେଳକୁ ସନ୍ଧ୍ୟା ସାତଟା କଣ ମଦ ମାଂସ କରି ଯିବୁ ବଜାର ଆଡେ ବୁଲିବୁ। ବୁଲି ବୁଲି ଆସିବୁ ନଅଟା ଦଶଟା ବେଳେ ଆସିବୁ ଆସିକି ପୁଣି ଖାଇବୁ ଶୋଇବୁ ଆଉ।
ଆଉ ତମେ କଣ ଗାଁକୁ କାଲି ପଳେଇବ ମୁଁ ଶୁଣୁଥିଲି
ହୁଁ ଗାଁ କୁ ପଳେଇବୁ ଫୁଣି।
ଆସିବ କୋଉ ଦିନ?
ଆସିବି ବା ସୋମବାର ଆଡେ ଆସିବି।
ଆ କଣ କହୁଥିଲ ଗୋଟେ କରିବା ବୋଲି ପ୍ରୋଗ୍ରାମ ତମେ ଆଇଲନି। ପଳେଇଆ କହୁଛ?
ପ୍ରୋଗ୍ରାମ କରିବାକୁ ଆସିଲେ ବୁଧବାର ଆଡ଼େ କରିବା କୋଉଟେ ଗୋଟେ ଭଲ ପ୍ଲେସ ଦେଖିକି।
ହୁଁ।
ଭୋଜି ସମସ୍ତେ ଗୋଟେ ବସିକି ଆୟୋଜନ କରି ଗୋଟେ କରିବା ଆଉ।
ଭୋଜି ତାହେଲେ କରିଆ ଚିକେନ ଆଣିବା ନା ମଟନ?
ଆ ମଟନ ଆଣିବା ଚିକେନ କେତେବେଳେ ଖାଇବ ମଟନ ଆଣିବି କରି ଖାଇବା ଭଲ ସେ କରିକି ଆଉ।
ତମେ କେତେ ଚିକେନ ଖାଇପାରିବ କହିଲ?
ହୁଁ ଚିକେନ ଏ ଆଉ ଖିଆ ହଉନି ଯାହା ମ ଟିକେ ଭଲ ଲାଗିବ ଚିକେନ କେତ ଖାଇବ ଡେଲି ତ ଖିଆ ହଉଚି।
ହଁ। ଆ ବୁଧବାର ଦିନ ବା ଆମ ମେଶର ଚିକେନ ହବ।
ବୁଧବାର ମେନ୍ ଚିକେନ ଆମେ ଆମର ବାହାରେ ମଟନ କରିକି ନା
ମିଲ୍ ଅଫ୍ କରିଦବା ସେଦିନ।
ହୁଁ ସେଇଦିନ ମିଲ୍ ଅଫ୍ କରିକି ପଳେଇବା।
ଆଉ ତମେ କୋଉ ରୁମରେ ଶୋଇଚ ଏବେ?
ହୁଁ ସୋଇଚି ଏକ ନମ୍ବର ରୁମରେ।
କାଁଇ ତମେ ପା ଦୁଇ ନମ୍ବର ରୁମରେ ଶୋଉଥୁଲ।
ନା ନା ସେ ରୁମରେ ପିଲାରା ଟିକେ ଭଲ ପ‌ଇଲେନି ତ।
ଓ ହୋ।
ହୁଁ ସିଏ ବି ଟିକେ ସବୁ ଅଲଗା ଅଲଗା ପିଲାର ପଢିଯାଇଚନ୍ତି ସେଥିପାଇଁ ମୁଁ ଆସିଲି ଏକ ନବ ଏକ ନମ୍ବର ରୁମକୁ।
ଆରେ ତମେ ଯୋଉଠି ରହୁଚ। ସେଠୁ ଆଇଜି ପାର୍କଟା କେତେ ବାଟ ହବ?
ସେଇଠୁ ଆଇଜି ପାର୍କ ମାତ୍ର ଦି କିଲୋମିଟର ଖଣ୍ଡେ ହବ ଆଉ। ଭଲ ପାର୍କଟା ଭଲ ଗ୍ରାଉଣ୍ଡ ଅଛି ଭଲ ଇଏ ଅଛି ଭଲ ପ୍ଲେସଟା।। ମାନେ ଶାନ୍ତି ଲାଗୁଚି ସେଠିକି ଗଲେ ଦିପହର ପରେ ବସିବ ମାନେ ଶୋଇପଡିବ ସେଠି।
ତାହେଲେ ଭଲ ଅଛି ପ୍ଲେସଟା ନାଁ କି।
ହଁ ପ୍ଲେସଟା ମାନେ ଏକ ନମ୍ବର ପ୍ଲେସଟା।
ଆଉ ତମେ ଯାଉଚ ବୁଲିବାକୁନା ନାଇଁ କେବେ ଯାଉନ?
ମୁଁ ଯାଇଥିଲି ଆର ସପ୍ତାହରେ ଯାଇଥିଲି। ତିନ ଚାର ଦିନ ଯାଇଚି ଆର ସପ୍ତାହରେ।
ତମକୁ ତ ମୁଁ ଦେଖିଚି। ମୁଁ ତମକୁ ଦେଖିଚି ଦି ତିନି ଥର ଖଣ୍ଡେ। ମୁଁ ସେଇଥି ପାଇଁ ପଚାରିଲି। ମୁଁ କହିଲ ତମେ ଆଇଜି ପାର୍କକୁ ଯାଉଚ ନା ନାଇଁ।
ଉଁ ହୁଁ ସେଇଥି ପାଇଁ ଜାଣି ଶୁଣି ପଚାରୁଚ ଆଉ।
ଆଉ କଣ କରିବା ଆଉ ତମ ସାଙ୍ଗ ମାନଙ୍କ ସହିତ ଯାଉଚ ନା ନାଇଁ ଭାଉଜଙ୍କୁ ନେଇକି ଯାଉଚ?
ହୁଁ ଭାଉଜଙ୍କୁ ନେଇକି ଯାଇଥିଲି ବୁଲିଲୁ ବସିଲୁ। କଥାବାର୍ତ୍ତା ହେଲୁ ଏମତି ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ଖାଇଲୁ ଆଇଲୁ ଆଉ।
ହୁଁ। ମୁଁ କୋଉଥିଲି ପା ଗୋଟେ ମୁଁ କୋଉଥିଲି ପା କାର୍ କିଣିବି ବୋଲି ଯେ କୋଉ କାର୍ କିଣିବି ଭଲ ଡିସିସନ୍ କରିପାରୁନି।
କାର୍ ଲୁକଟା ଦେଖିବାର ଅଛି। ସା‌ ଟା ଭଲ ଅଛି।
ହଁ।
ଗଲେ ନହେଲେ ଯିବା ସୋରୁମ ଯାଇ ଦେଖିବା ଆଉ। ଇନକ୍ୱାରି କରିକି ଆସିବା ଆଉ କ-କଣ ନାହିଁ କଣ ଅଛି ଆଉ।
ଆଉ ଆମେ ଯିବା ନା ନାଇଁ?
ହୁଁ ଆ ସେ ସୋରୁମରେ ମୋର ଗୋଟେ ସାଙ୍ଗଟେ ଅଛି। ତାକୁ କଲ୍ କରି ଯିବା ଦେଖିବା ଯଦି ଯଦି ସିଏ ଭଲସେ ଇଏ କଲା ଉଁ ତାହେଲେ ହେଲା ସେଇଠୁ ନହେଲେ ନେଇ ଆସିବା ସେଇଠୁ ଆଉ।
ମୁଁ ପା ଗୋଟେ ବୁଲେଟ୍ କିଣିବି ବୁ ହଣ୍ଟର ତିନିଶହ ପଚାଶ।
ଉଁ ହଁ ହଣ୍ଟର ଥିବ୍ ନା।
ହୁଁ।
ନା ଭଲ ଅଛି ବଜେଟ ଅନୁସାରେ ବାଇକଟା ମସ୍ତ ଅଛି। ଲୁକ୍ ଟା ବି ବେଟର ଅଛି ଭଲ ଅଛି।
ଆ ତମେପା ଗୋଟେ କେଟିଏମ୍ ଆଣିଥିଲ।
ହୁଁ ନାଇଁ କେଟିଏମ୍ ଆଣିଥିଲି ଯେ କେ ସେଇଟା ଏ ଜିଟିଟା ଆଣିବି।
କେବେ ଅଣିଚ ଜିଟିଟା?
ଜିଟିଟା ଆଣିବି ଏଇ ସେପ୍ଟେମ୍ବର ମାସରେ।
ଭଲ ଏଥର ବୁଲିବ ଆଉ।
ବାଡେ ରେ ଆସିବ ଆଉ।
ତମ ବାର୍ଥଡେ କୁ ଆମକୁ ଡାକିବ କି ନାଇଁ?
ହୁଁ ଡାକିବି ନିହାତି ଯିବ ସମସ୍ତେ ସାଙ୍ଗ ହେଇକି ଆଉ। ନହେଲେ କରିବା ସିଆଡେ ଭଲ ପାଟି ଫାଟି କରିବା।
ବୁଲିବା ପୁରୀ ପୁରୀ ଟିକେ ଯିବା ଜଗନ୍ନାଥ ମନ୍ଦିର ଦର୍ଶନ କରିବା। କୋଣାର୍କ ଆଡେ ଯିବା ମସ୍ତି ଫସ୍ତି କରିବା ସବୁଆଡେ ବୁଲିବା ଚନ୍ଦ୍ରଭାଗା ଯିବା ସୂର୍ଯ୍ୟ କିରଣ ଦେଖିିବା ବୁଲିବା ଆସିବା ଆଉ।
ଅ ହଉ ଆଉ କୋଉଠି କରିଅ ଗାଁରେ ନା ଭୁବନେଶ୍ୱରରେ? ହ
ସବୁଠି ହବ ସେପଟେ ଅଛି କଣା ସେପଟେ ଅଛି ହବ ଗାଁରେ ହବ ଭୁବନେଶ୍ଵରରେ ହବ ପିପିଲିରେ ବି ହେବ
ଆଉ ଭୁବନେଶ୍ୱର ରେ କେବେଠୁ ରହିଲଣି ତମେ?
ଭୁବନେଶ୍ୱର ରେ ରହିଲିଣି ତିନି ଚାରି ବର୍ଷ ହବ।
ମୁଁ କଣ ଶୁଣିଲି ତମର ଆକ୍ସିଡେଣ୍ଟ ହେଇଥିଲା ସକାଳେ?
ଆକ୍ସିଡେଣ୍ଟ ହେଇଯାଇଥିଲା ଏଇ ପାଞ୍ଚ ମାସ ଖଣ୍ଡହବ ଏକ୍ସିଡେଣ୍ଟ ହେଇଯାଇଥିଲା ଗାଡି ପୁରା ଏନ ଏଜ୍ ଟା ଗାଡି ପୁରା ଡ୍ୟାମେଜ ହେଇଯାଇଥିଲା ଥିଲା ଆଗ
କେତେ କଣ ଖର୍ଚ୍ଚ ହେଲା?
ଖର୍ଚ୍ଚ ହେଲା ଲକ୍ଷେ ଅଶୀ ଖଣ୍ଡେ ଖର୍ଚ୍ଚ ହେଲା ପୁରା ରିପେୟାର ହେଲା ଗାଡି
ମାନେ ଗାଡି ଟା ପୁରା ଗୁଣ୍ଡ ହେଇଯାଇଥିଲା ନାଇ କି?
ହୁଁ ଗାଡ଼ି ପୁରା ଗୁଣ୍ଡ ହୋଇଯାଇଥିଲା।
ଆଉ ଥାନା ଫାନାରେ ଥାନା ଫାନା କେଶ୍ ହେଲା ନା ନାଇଁ?
ହୁଁ ଥାନାରେ କେଶ୍ ହେଇଥିଲା ପା ସେଇଟା କମ୍ପ୍ରମାଇଜ କରାହେଲା ଲକ୍ଷେ ଟଙ୍କା ଦେଇକି କମ୍ପ୍ରମାଇଜ କରାହେଲା।
ହଁ।
କେଶ୍ ଟା ଗାଡି ନା ରେ ଥିଲା ସେଇଟା ଉଠିଲା। ଉଠିକି ଗାଡି ଟା ତାପରେ ନେଲୁ ଗାଡି ନେଇକି ପୁଣି ରିପ୍ୟାର୍ ଫିପ୍ୟାର ହେଲା ପୁଣି ସେମିତି
ଆକ୍ସିଡେଣ୍ଟ ଟା ହେଲା କେମିତି?
ଆକ୍ସିଡେଣ୍ଟ ସିଏ ଗୋଟେ ସାଙ୍ଗଟେ ମାନେ ନୂଆ ନୂଆ ଶିକ୍ ମାନେ ଶିକାଳି ସେ କଣ ହେଇଚି ସେ ଚଲେଇଲା ତାର ଟିକେ ମିଷ୍ଟେକ୍ ମାନେ ଭଲସେ ମାନେ ସେ ଶିିକିନି ବାହାଦୁରରେ କହିଦେଲା ମୁଁ ଶିଖିଛି ମୋତେ ଦେଇଦେ ମୁଁ ସେଇଠୁ ତାକୁ ଗାଡି ଟା ଦେଇ ଦେଇଛି ମୁଁ ପଛ ପଟେ ବସିଛି ଆଉ ଜଷ୍ଟ ଏକ ନମ୍ବର୍ ମାର୍କେଟ ଆଗରୁ ଆଗକୁ ଆସିଲା ବେଳେ ଆଉ ତାକୁ ମୁଁ ଅଲରେଡି କହୁଛି ତୁ ସ୍ଲୋ ସ୍ଲୋ ଗାଡି ନେଇକି ଚାଲେ ସେ କଣ କରୁଛି ତା ମନରେ କହୁଚି କାଇଁ ସେ ଟେନ୍ ସନ ନଉଛି ମୁ ତ ନଉଛି ଆଉ ଏ ନେଲା
ହଁ।
ମାନେ ରକେଟ୍ କରିକି ନେଇକି ଗଲା ସେଇଠୁ ଗୋଟେ ବୁଲେଟ୍ ବାଲା ଆସିଲା ଆଗରୁ ଫ୍ରଣ୍ଟ ଟୁ ଫ୍ରଣ୍ଟ୍ ଆକ୍ସି ମାଡ଼ ହେଲା ଆଉ।
ସେଇଠୁ ଆକ୍ସିଡେଣ୍ଟ ଆଉ।
ହୁଁ ଭୟଙ୍କର ଆକ୍ସିଡେଣ୍ଟ ଆଉ।
ତମର କିଛି ହେଇନି ଟି?
ହଁ ମୋର ଗୋଡ ଟିକେ ଖଣ୍ଡିଆ ହେଇଯାଇଥିଲା ଆଉ ଏଇ ଯୋଉ ଗୋଡର ଟିକେ ହାଡ ଟା ଟିକେ ଫ୍ରାକ୍ଚର ହେଇଯାଇଥିଲା। ମାସେ ଖଣ୍ଡେ ବେଡ୍ ରେ ପଡ଼ିଲି ଆଉ।
ହଁ ବାପା କଣ କହିଲେ?
ବାପା କଣ କହିବେ କିଛି କହିଲେଣି ମତେ ତ ଗାଳି ଗଲେଣିି ଅବଶ୍ୟ କିନ୍ତୁ ମାନେ କହିଲେ ଆଉ କହିଲେ କଣ ପାଇଁ ନିଜେ ଜିନିଷ କାହା କାହାକୁ କଣ ପାଇଁ ଦଉଚୁ ନିଜ ଉପରେ ଭର୍ଷା ଅଛି ନିଜେ ଚଲେଇକି ଯିବୁ ଯୁଆଡ଼େ ନାହିଁ ସିଆଡେ। ଆକୁ ତାକୁ କଣ ପାଇଁ ଦଉଚୁ ଏମିତି ସେମିତି ବୁଝେଇଲେ ଆଉ।
ଏମିତି କଥା ତାହେଲେ ନାଇଁ କି।
ହୁଁ।
ଏ ରୁଦ୍ର ମୋ ସହିତ କଥା ହେଉନି କଣ କରିବା କହିଲ?
ସିଏ ସେମତି ସିଏ ମାନେ ସବୁବେଳେ ତାର ସେମିତି ତାର ମଦ୍ ଶେଇପା ମୁଁ କହୁଚି କୋଉ ମାଇଣ୍ଡରେ କଣ ରହୁଚି ସେ ଗୋଟେ ପାାଗଳାଟା ସିଏ। କୋଉ ମାଇଣ୍ଡ ତାର କଣ ରହୁଚି ସେ ନିଜେ ହିଁ ଜାଣିପାରୁନି ସେ କେତେବେଳେ କଣ କରିବ।
ମାନେ ମୁଁ ତାକୁ ଗୋଟେ ମଜାରେ କହିଲି ସେଇ କଥାଟାକୁ ଧରି ଧରିକି ଗୋଟେ ବସିଚି ଆଉ।
ହୁଁ ସେଇଟା ସେ ସିରିଅସ ନେଇଯାଇଚି ଆଉ ସେ କିଛି ନାଇଁ ସେ ପୁଣି କାଲି ସକ କାଳ ଆଡେ କଥା ହେଇଯିବ ଦେଖିବ।
ତାହେଲେ ତମେ କାଲି ଗାଁ କୁ ଯାଉଚ ନା? ମୁଁ ଅନା ଏକା ରହିବି ଆଉ। ଆସିବ କେଉଁ ଦିନ?
ଆସ ସୋମବାର ଆଡିକେ ଆସିବ ଆଉ ଆସିଲେ କରିବାଟେ ଭଲସେ ବଗ ମ ଦେଖିକି କରିବା ଆଉ।
ହଁ ହଉ ତାହେଲେ ମୁଁ ସବୁ ଆୟୋଜନ କରିଦେଇଥିବି ତମେ ଆସିଲେ ଖାଲି କରିବା ଭୋଜିଟା ଆଉ। ବେ ରବିବାର ଦେଖିକି କରିବା ହେଲା କି?
ହଁ ରବାରେ ଦେଖି କରିବା।
ହୁଁ। ଆଉ ଲାଗିବ ତ ଦି ମିନିଟ କଲ ସରିବାକୁ ଆଉ ବୁଝିଲକି?
ହୁଁ।
ତାହେଲେ ତମେ ଖାଇକି ଶୋଇଲାଣି ନା?
ହୁଁଁ ଖାଇଲି ଏବେ ଖାଇବେକି ଆସିଲି। ଆଉ କଣ ହେଇଥିଲା ଖାଇବା ରୋଷେଇ ତମର?
ଆମର ହେଇଥିଲା ଭାତକୁ ଛତୁ ତରକାରୀ।
ଉ ଯାଁ
ତମର?
ଭାତ ଆମର ହେଇଥିଲା ଅରୁଆ ମଟନ ମଟନ ହେଇଥିଲା ଗୁରୁବାର ଟା ପା।
ହୁଁ।
ହୁଁ ଖାଇକି ଆସିକି ଏଠି ବସି ଆଉ।
କାଲି ଟିକେ ମଟନ ଆସିହବ କେତେ ଦିନ ହେଲେ ଟିକେ ମଟନ ଖାଇନୁ ତ କାଲି ଶୁକ୍ରବାର ଟା।
ହଉ ଗଲେ ନହେଲେ କରିବା କାଲି ତମେ ଆଣିକି କର ଆମେ ଗଲେ କରିବା ନହେଲେ ଆଉ।
ହୁଁ। ହ ଆଶୀର୍ବାଦ ଦ କୁଆଡେ ଗଲେ ସେପଟେ?
ଆଶୀର୍ବାଦ ଟା ଧାରା ଥାର୍ଡ ରୁମ୍ କୁ ପଳେଇଥାଏ।
ଜିଆ ତାଙ୍କ ସହିତ କଥା ହେଇକି ଆସିବା କେତେବେଳେ ଆଉ।
ହୁଁ ସିଏ ତାଙ୍କୁ ସେକେଣ୍ଡ ର ରେ ଫାଷ୍ଟ ର ରେ ତାଙ୍କୁ କମ୍ ଫଟବଲ ଲାଗୁନି ମାନେ ଭଲ ଲାଗୁନି ବସେଇବାକୁ ଶୋଇବାକୁ।
ହୁଁ। ଓ ହଉ ଚାଲୁ ସେମିତି ଆଉ।
ଆଉ ଏଇନା କଣ ଚାଲିଚି?
। ହଁ, ଏମିତି କ୍ଲାସ ଚାଲିଛି, ପଢ଼ାପଢ଼ି ଚାଲିଛି ଆଉ ତାପରେ ଜବ ହବ ଆଉ।
ଆଉ କେତେ ମାସ ରହିଲା?
ଆହୁରି ନଅ ମାସେ ଅଛି।
ଆହୁରି ନଅ ମାସେ?